ମ୍ୟାମ୍ ନମସ୍କାର। ହାଲୋ। ମ୍ୟାଡ଼ାମ ଭଲ
କେମତି ହଁ ଠିକ୍।
ଭଲ ଅଛି। ଆପଣ କେମତି ଅଛନ୍ତି?
ଭଲ ଅଛି।
ସିବ୍।
ଆଉ ଆଉ କଣ ଆଜି ଚାଲିଚି?
ଆଜି ଚିକେନ୍।
ଆଉ ଚିକେନ୍ ମ୍ ମ୍ ବିରିୟାନୀ?
ନା ମ ଚିକେନ୍ କଷା, ଗରମ ଭାତ ଡାଲି ଆଉ ଆମ୍ବ ଆଉ। ଏଇନା ଆମ୍ବ ଟା ଏଇ ମାସେ ଖଣ୍ଡ ଖାଇବା କଥା। ଆଉ ତ ମିଶି ମିଳିବନି।
ଏଇ ଆ ପରେ ତ ଆଉ ମିଳିବନି ଆଉ।
ଆଉ ମିଳିବନି ଏଇ ଯା ବର୍ଷରେ ଥରେ ଅଧେ ଟିକେ ଆଉ।
ହଁ‌। ହଁ ଆମ୍ବ ତ ବାହାପରେ ମୋର ତ ଆମ୍ବ ସିଏ ଟିକେ ହେଲେ ହେଲା।
ମୋର ସେଇ ଖରାଦିନେ ଟିକେ ଆମ୍ବ ଅଛି ଯଦି ମାନେ ଆମର ସବୁଥିରେ ମାନେ ପଖାଳ ହଉ ଗରମ ହଉ ସେ ରୁଟି ହଉ ହଁ। ହଁ ଆମର ସେମତି କାଲି ରାତିରେ ସେମତି କହିଲେ ନା ନା ନା ଆମ୍ବ ଟିକେ କାଟିକି ଆଣ ଆମ୍ବ ଟିକେ ଖାଇବା। ସେଇଥିପାଇଁ ପାଚିଲା ଆମ୍ବ ଟା ହଁ। ଆମ୍ବଟା ଆମର ସବୁଥିରେ ଆମର ତ ପୁଅକୁ ତ ପଖାଳ ଭାତ ଆମ୍ବ ଦେଇଦେଲେ ସେ ଗରମ ଭାତ ଡାଲି ଆମ୍ବ ଦେଇଦେଲେ ବି ସେ ଖାଇଦବ।
ହଁ।
ହଁ ତାର ଆମ୍ବ ତାର ତରକାରୀ ଫର୍କାରି ଏତେ ଇମ୍ପୋଟାଣ୍ଟ ନୁହଁ ସେ କହିବ ଟିକେ ଛଣାଛଣି କଣ ଟିକେ କରିଦିଅ ମୁଁ ଭା ତରେ ଖାଇଦେବି।
ଚିପ୍ସ ଟିକେ ନହେଲେ ପାମ୍ ପଡ଼।
ହଁ ଚିପ୍ସ ହଉ ପାମ୍ପଡ ହଉ ନହେଲେ ପ କୁଡି ଟିକେ ହଁ ନହେଲେ ଏଇ ଯୋଉ ଖାଲି ପ ଟଳକୁ ସରୁ ସରୁ କରି ଟିକେ ବେସନ ରେ ଛାଣିଦେଲେ ସେ ଶାନ୍ତିରେ ଖାଇଦବ। ଁ ତାର ସେ ତରକାରୀ ମସଲା ଏ ଡାଲମା ଫାଲମା ଏଗୁଡା ସବୁ ନୁଆଁ
ଏ ପସନ୍ଦ ନୁହେଁ ଏ କଉଛୁଆ ସେ ଡାଲମା ସନ୍ତୁଳା କୋଉ ଛୁଆଙ୍କୁ ସେ ସବୁ ପସନ୍ଦ ହୁ ହୁଁ।
ସେ ସନ୍ତୁଳା ଫନ୍ତୁଳା ହେଲେ କହିବ ମୁଁ ଖାଇବିନି ମିଛରେ କହିବ ମତେ ଆଜିିବ ଭୋକ ହଉନି ମୁଁ ଖାଇବିନି। ହଁ।
ହଁ ମୁଁ କହିବି ଦେଖିବା କେମିତି ଭୋକ ହବନି ମୁଁ କହିବି ଭୋକ ଭୋକ କହୁନି ମୁଁ ଆଜି ଆଉ ମାମା ଖାାଇବିନି ହଁ ଆଉ ଛୁଆ ନ ଖାଇଲେ ଆଉ ମନ ବୁଝିବ ନା ପୁଣି କେମିତି କଣ ଖାଇବ ତାକୁ ବୁଝେଇ ସୁଝେଇ କରିକି ଖୁଆଇବାକୁ ପଡିବ।
ହଁ।
ଆଉ କଣ କରିବା ଆଉ ଆପଣଙ୍କର ଆଜି କଣ?
ମୁଁ କହିଲି ଆପଣଙ୍କର ଆଜି ଆଇଟମ କଣ? ହ୍ୟାଲୋ
ଆଜି ମଟନ୍ ବା।
ମଟନ ହେଇଛି ଆପଣ ମଟନ ଟା କେମିତି କରନ୍ତି ମ୍ୟାଡ଼ାମ?
ମଟନ ଆଉ ଭାତ ଆଉ ଗରମ ଭାତ।
ନା ମୁଁ କହିଲି ମଟନ୍ ଟା ଆପଣ କେମିତି କରନ୍ତି କୋଉ ପ୍ରୋସେସରେ କରନ୍ତି। ହଁ ମୁଁ କହିଲି ହ୍ୟାଲୋ ମୁଁ କହିଲି ମଟନ ଟା ଆପଣ କୋଉ ମୁଁ କହିଲି ମଟନ ଟା ଆପଣ କୋଉ ପ୍ରୋସେସରେ କରନ୍ତି।
ଏ ପ୍ରୋସେସ କଣ ଏଇ ପିଆଜ ରସୁଣ ଅଦା ସବୁ ମସଲା ଦେଇକରି
ଆଛା ମସଲା ଦେଇକି ଆଗ ସବୁ ଆଛା ଦେଇକି ସବୁ ବାଟ ଟିକି କଷିକି ପକେଇକି କରନ୍ତି ନାଇଁ କି ଡାଇରେକ୍ଟ ପ୍ରେସରରେ କରନ୍ତି।
ପାନ୍ତି ତ।
ହଁ।
ହୁଁ ଆଳୁ ଟିକେ ପକାଏ ଆଉ ଦେଇକରି କରେ। ଲା ମ ତାପରେ ଫେରେ ଲାଷ୍ଟ କୁ ଓହ୍ଲେଇଲା ବେଳକୁ ଡାଲଚିନି ଗୁଣ୍ଡ ଟିକେ ଦେଇଦିଏ ଆଉ।
ଓହୋ ଡାଲଚିନି ଗୁଣ୍ଡ ଟା ମାନେ ଆପଣ ଗୁଣ୍ଡ କିଣା ଗୁଣ୍ଡ ର
ନାଇଁ ନାଇଁ ମୁଁ ଘରେ ଘରେ ତିଆରି କରେ।
ଘରେ ତିଆରି କରନ୍ତି।
ହଁ ଡାଲଚିନି ଭାଜିକି ତାକୁ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ କରିକି ରଖିଛି।
ନା ମୁଁ ଖାଲି ଡାଲଚିନି ନୁହ ଯୋଉ ଗୋଟା ମସଲା ପ୍ୟାକେଟ ମିଳେ ତାକୁ ନେଇ ଆସେ ଭାଜି ଦିଏ ଭାଜି ଦେଇକି ଗ୍ରାଇଣ୍ଡ କରିକି ତାକୁ ରଖିଦିଏ। ସେଟା ମୁଁ ସେଇଟାକୁ ପକେଇଦିଏ ଚିକେନ ମଟନ ହେଲେ ଟିକେ ସେଇଥିରୁ ଦେଇଦିଏ।
କେବଳ ମସଲା ତରକାରୀ।
ନା ନା ନା ଏର ଚିକେନ ନହେଲେ ମଟନ ଆଉ କୋଉଥିରେ ପକଏନି ଆଉ କହୁଥିଲ ମୁଁ ଯେତେବେଳେ କଲେ ନର୍ମାଲ ଟିକେ ଗରମ ମସଲା ହୁଁ ହଁ
ଶାଗ ଟିକେ କାଟିକି ରଖିଛି ଶାଗ ଟିକେ ଭାଜିବି ଆଉ
ମଟନ୍ ସାଙ୍ଗରେ ଶାଗ
ହଁ ଶାଗ ଟିକେ ଉ କରିବି ସେ ଶାଗ ଖାଇବାକୁ ଭଲ ପାଆନ୍ତି ତ
ଆଚ୍ଛା ଆଚ୍ଛା ଆ ଯିଏ ଭଲ ପାଉଥିବା ଲୋକ ସେ ଟିକେ ଖୋଜିବେ ଆଉ
ଅନ୍ୟ ଦିନେ ଶାଗ ଖାଇ ପାରୁନାହାନ୍ତି
ହଁ ଆ ସେ ଘରେ ଆ ଘରେ ରହିଲେ ସ୍ୱାମୀ ମାନ ସେ ଟିକେ ମନ କରନ୍ତି ଖାଇବାକୁ ଆମର କିଛି ଡିମାଣ୍ଡ କରନ୍ତିନି ଖାଇବା ପାଇଁ ଆମର ଯାହା କରିଦେଲେ ସେ ଖାଇଦେବେ
ନା ତାହେଲେ ଖାଇ
ଭାତ ଡାଲି ହଁ ଭାତ ଡାଲି ଆଳୁ ଭର୍ତା ଦେଲେ ସେ ଖୁସିରେ ଖାଇଦେବେ
କଲେ ଖାଇବେ ଶାଗଟି ତାଙ୍କର ପ୍ରିଅ
ହୁଁ ଆମର ଶାଗ ପ୍ରିୟ କିନ୍ତୁ ଶାଗଟା ସେମିତିରେ ସିଏ ହଁ ଖାଇପାରନ୍ତିନି ଆମର ଟିକେ ସଜନ ଶାଗ ଭାରି ଭଲ ପାଆନ୍ତି
ହଁ
ସଜନା ଶାଗ ଟିକେ କଖାରୁ ଭେଣ୍ଡି ଫେଣ୍ ପକେଇକି ଟିକେ ଭାଜି ଦେେଲେ ସେ ଗରମ ଗରମ ଶାଗ ଟା ସେ ଭଲ ପାଆନ୍ତି ଖାଇବାକୁ ହୁଁ ଆଉ ଏଇଭଳିଆ ଖାଇବାରେ ଆଉ ସକାଳେ ଆଜି କଣ ବ୍ରେକ୍ଫାଷ୍ଟ ହେଇଥିଲା
ସକାଳୁ ଆଜି ସେ ଉ ଚୂଡ଼ା ସନ୍ତୁଳା କରିଥିଲି
ଯା ହଉ ସମସ୍ତେ ଖାଆନ୍ତି ନା ଛୁଆ ଛୋଟ ଛୁଆ ପୁଅ ସବୁ ଖାଆନ୍ତି ନା
ପ୍ରିୟ ଚୁଡ଼ାସନ୍ତୁଳାା ସବୁ ପରିବା ପକେଇଦେଲେ
ଖାଇବେ
ଖାଇବା ପିଆଜ ଟମାଟୋ ହେଇକ ହଁ ହଁ କେବଳ ସେ ପୁଅ ଖାଇବନି ଆଉ ଏଇ ଛୁଆ ଖାଇବନ
ଓହୋ ଆମର ପୁଅ ଖାଇବନି ଜମା
ପୁଅ ଖାଇବନି ତାକୁ ଛତୁଆ କହିଲି
ହୁଁ ଆମର ଆଜି ମ୍ୟାଗି ସକାଳୁ ଡିମାଣ୍ଡ କରିଦେଇଥିଲା ମ୍ୟାଗି ଟିକେ କରିଦବ ମୁଁ ଆଜିଠି ଟମାଟୋ ପିଆଜ ଦେଇକି ଚପ ଦେକି ଟିକେ ମ୍ୟାଗି କରିଦେଇଥିଲି ଏ ମ୍ୟାଗି ହଁ ମ୍ୟାଗି ପୁରା ଖୁସିରେ ଆଜି ଆଉ ସକାଳେ ଖାଇବାର ଆଉ କିଛି ତାର ମାନେ କେହି କଟର କିଛି ନାହିଁ
ଆଜି ଛୁଟି ଦିନ ମ୍ୟାଗି ଖାଇଛି ଆଉ
ହଁ ଶନି ରବି ମୁଁ ଟିକେ କରେ ଟିକେ ସକାଳ ଜଳଖିଆ ଟା ଟିକେ ମାନେ ସେମିତି କରେ ମାନେ କାହିଁକି ନା ଇଏ ରୁହନ୍ତି ଶନି ରବି ଛୁଟିରେ କରେ କେତେବେଳେ କେମିତି ସାଣ୍ଡିଚ ବନେଇ ଦିଏ ନହେଲେ ପାଓ ଭାଜି ବନେଇ ଦିଏ ଆଉ ନହେଲେ ପରଟା ନଲେ ବେଳେ ବେଳେ ମନେ ହେଇଥିଲେ ଶନିବାରିଆ ଆଉ ସକାଳୁ ସକାଳୁ ବରା ଆଳୁ କଷା ବନେଇ ଦିଏ ରାତିରୁ ବିରି ଫିରି ବତୁରଇକି ରଖିଥିବି ସକାଳୁ ସକାଳୁ ବାଟି ବି ଛାଣି ଦିଏ ହଁ ପୁଅର ସେ ୁତେ ପସନ୍ଦ ନୁହ ତାର ସୋମୁ ଶୁବାର ଯାଏ କଲ ଛତୁଆ ତାକୁ ଖୁବ ସ୍କୁଲ ଛାଡିବି ହଁ ଟିଫିିନ ତ ତାଙ୍କର ତ ସ୍କୁଲରେ ତ କହିଦେଇଛନ୍ତି ସବୁ ମାନେ ଘରୁ ହିଁ ବନେଇକି ଦବା ଆଉ ଉପମା ହଉ ରୁଟି ଭଜା ହଉ ପରଟା ଭଜା ସାଣ୍ଡିଚ ଏଇ ସବୁ ଦବା ପାଇଁ ଆଉ ସିଏ ତ ରୁ ରୁଟି ଭଜା ଖାଇବନି ପରଟା ଭଜା ଖାଇବନି ମୁଁ ରୁଟି ଦିଏ ନା ଯେହେତୁ ଟାଣି ହବ ବୋଲି ଆ ପରଟା କରିକି ଦିଏ ସେ ବି ପୁଣି ଛିଣ୍ଡେଇକି ଦେଇଦିଏ କାହିଁକିନା ସେ ଛିଣ୍ଡେଇ ପାରିବନି
ନା
ତାକୁ ଛି।
ସେ ପରଟା ପରଟା କରିବେ ଯେତେବେଳେ ମଝିରେ ତେଲ ଦେଇ ଦେବେ ବେଲିଲା ବେଳେ।
ଅ ଆଚ୍ଛା।
ହଁ ପରଟା ଯେତେବେଳେ ବେଲିବେ ହଁ ବ ମଝିରେ ତେଲ ଦେଇ। ଦେବେ ଯେ ପୁରା ଗୋଟେ ଦିନ ଦୁଇ ଦିନ ରହିଲେ ବି ସେ। ପରଟା ହଉଛି ସେମତି ନରମ ଥିବ।
ପୁରା ନରମ ଥିବ ଦେଖିବା କରେ ଟ ହଁ। ଥରେ କରିକି ଟ୍ରାଏ କରିବା।
ଆଉ।
ମାନେ ତେଲ ଯଦି ନ ଦଉଥିବେ ସେଟା ସାଙ୍ଗେ ସାଙ୍ଗେ ଘରେ ବନେଇକି ଖାଇଦେଲେ ତାହେଲେ ଭଲ। ରହିଲେ ହାର୍ଡ ହେଇଯାଏ ତେଲ ନଦେଲେ।
ସାଙ୍ଗେ ଘରେ ହଁ ତ ମୁଁ। କେବେ ଘିଅରେ ଆଗରୁ କରୁଥିଲି ତାପରେ ମଝିରେ ଦେଖିଲି ଘିଅ ଟା ଟିକେ। କେ ମୁଁ ମାନେ ପୁରା ଟାଣ ହେଇଯାଉଛି ପରଟା ଟା ଆଉ ତା ପରଠୁ ମୁଁ କଣ କଲି କି। ତେଲରେ କରିଦିଏ ପରଟା ପରଟା ଟା ତେଲରେ କରିଦେଲେ ଟିକେ ନରମ ରହେ। ଆଉ ଆଳୁ ପରଟା ବହୁତ ହଁ ଆଳୁ ପରଟା ମୁଁ ଯେ ତେ ଥର କରିବାକୁ ଟ୍ରାଏ କରେ ସେ ଠିକ୍ ସେ ବେଲି ହୁଏନା ସେ ବାହାରି ପଡିବ।
ଉଁ ଆଳୁ ଟା ଟିକେ ସେମିତି ହଁ ତାକୁ ବାର ବେଲିବା ଟା ଭାରି।
ଭାରି କଷ୍ଟ କିନ୍ତୁ ମାନେ କରିକି ଖାଇବାକୁ ଭାରି ମନ କିନ୍ତୁ ବେଲିବାଟା ଏତେ କଷ୍ଟ ଯେ। ଏ ଭାରି ଚିଡ଼ଚିଡ଼ା ଲାଗେ ସେଥିପାଇଁ ହଁ ଆଉ ଏଇଭଳିଆ ଇଏ।
ପରଟା ଟା ନା ପୁରା ଯୋଉ ଯେମିତି। କାକେରା ପିଠା କଲେ ପୁର ଦିଅନ୍ତି। ମଝିରେ ପୁର ସେମତି ସେମିତି ଅ ହଁ ଅଟାରେ। ଖଟା ଭିତରେ ସେମତି କରିକି ରାଉଣ୍ଡ କରିକି ତା ଭିତରେ। ଏ ଆଳୁ ପୁରରେଇ ତାକୁ ଆଗ ସେମିତି ଗୋଲ କରିଦେବେ। ତାପରେ ଧୀରେ ଧୀରେ କି ବେଲିବେ ଟିକେ ହବ।
ହଁ କି ମୁଁ କରେ। ସେଇ ଭଳିଆ ମତେ ଲାଗେ ବେଳେ ବେଳେ ମୁଁ ବୋଧେ ସେ ଆଳୁ ମସଲା ଟାକୁ ବେଶି ଦେଇ ଦଉଛି ବୋଧେ ସେ। ଠିକ ବେଲିଲା ବେଳକୁ ଫାଟିକି ବାହାରି ପଡିଥିବ।
ନହେଲେ ସେମିତି ହେଲେ ହବ ନହେଲେ ଦିନେ ଦିନେ ମୋର ଏମିତି ହେଇଯାଏ ଯେ। ଗୋଟେ ରୁଟି ବେଲି ଦିଏ।
ତା ଆଳୁ ମସଲା ଦେଇକି ତା ଉପରେ ଆଉ ଗୋଟେ ରୁଟି ପକେଇ ଦିଅନ୍ତି।
ପକେଇକି ତା ସାଇଟଗୁଡ଼ା ମୋଡ଼ିଦିଏ। ସେମିତି କଲେ ବି ହବ ହଁ।
ସେମିତି କଲେ ବି ହବ ଆଳୁ ଲାଗିଯିବନି ତାୱାରେ।
ନାଇଁ ନାଇଁ ଗୋଟେ ଧର ଗୋଟେ ରୁଟି ବେଲିଲେ ତା ଉପରେ ଆଳୁ ଦେବେ।
ଆଛା ହଁ।
ହୁଁ ତା ଉପରେ ଆଳୁ ଦେଇକି ଆଉ ଗୋଟେ ରୁଟି ବେଲିକି ତା।
ହଁ ହଁ ହଁ ପକେଇ ଦିଏ ମୁଁ ବି ସେଇ ସାଇଟ ଗୁଡାକ ଟିକେ ମୋଡିଦିଏ।
ହଁ ତା ତା ସାଇଟ୍ ଗୁରା ମୋଡିଦେବେ ଯେ ସିଏ ଆଉ ବାହାରିବନି। ଆଉ ମଝିରେ ଟିକେ ତେଲ ଦେଇ ଦେଇଥିବେ ହୁଁ।
ତେଲଟା ମୁଁ ପୁରା ଚାରିପିଟି ଦେଇଦିଏ ମୁଁ ଆଇଦର ମୋଡ଼ିଦିଏ ବେଳେବେଳେ ନହଲେ କଣ କରେ ତା ସାଇଡ଼ରେ ଟିକେ ଟିକେ। ତେଲ ମାରିକି ଏଯୋଉ କଣ୍ଟା ଚାମଚରେ ଚାପି ଦିଏ। କଣ୍ଟା ଚାମୁଚିରେ ଚାପିଦେଲେ ସେ ପୁରା ରହିଯାଏ ଆଉ ଟୋଟାଲ ବାହାରିବନି।
ଜମା ବାହାରିବନି ଆଳୁ ଟା ସୁନ୍ଦର ହେଇକି ରହିଥିବ।
ହଁ ସିଏ ବି ଗୋଟେ ପ୍ରକାରର ମାନେ ଦେଖିଛି ସିଏ ବି ଭଲ ହୁଏ।
ହଁ।
ଆମର ପରଟା ଫରଟା କଲେ ଆମର ଟିକେ ବେଶୀ ପ୍ରିଫର କରିବେ ମଟର ତରକାରୀ କରିଦିଅ ନହଲେ ଛୋ ଛୋଲେ କରିଦିଅ ହଁ ‌। ହ ହ ମଟର ତରକାରୀ। ଛୋଲେ। ଆମର ବୁଟ ଟା ଏତେ ଖାଇବେନି ବୁଟ ଟା ଏତେ ନୁହଁ।
ନାଁ।
କହିବେ ବୋଧେ ମ ହଁ ତାଙ୍କର ମଟର ତରକାରୀ ଭାରି ପସନ୍ଦ। ସେ ବରଙ୍ଗ ମାନେ ରୁଟି ପରଟା ସରିଯିବ କିନ୍ତୁ ସେ ପଛରେ ମଟର ତରକାରୀ ସେ ଖାଲି ମାଗିକି ଖାଇବେ।
ହଁ ଆମର ତ ତରକାରୀ କହିବେ ଦୁଇ ଦିନ ପାଇଁ କରିବ। ହଁ ବା କହିବେ ଦୁଇ ଦିନ ପାଇଁ କରିବ ମଟର ତରକାରୀ।
ନା ମୁଁ ଶୀତ ଦିନେ ଟିକେ କରିଦିଏ ଅଧିକା କି ମାନେ ଯେମିତି ଦି ଦିନ ଖଣ୍ଡେ ରହିବ କାହିଁକି ନା ଏ ଶୀ ତ ଦିନ ଟିକେ ସନ୍ଧ୍ୟା ଭଳିଆ ମନ ହୁଏ ଟିକେ ଛଣାଛଣି କରି ଖାଇବା ପାଇଁ ହଁ ଆମେ ଟିକେ। ଛଣାଛଣିି କଲେ ଆମ ମା ପୁଅଙ୍କର କିଛି ନହଲେ ଆମେ କ୍ୟାଚଅପ ଲଗେଇ ଖାଇଦବୁ। ସିଏ ଖାଇବେନି ସିଏ କବେ ତରକାରୀ ହଁ ସେ କ ତରକାରୀ ନାହିଁ ଏଗୁଡା କିଏ ଖାଇବ? ହଁ। ଆଉ ମୁଁ ସେଥିପାଇଁ ଯୋଉଦିନ ମାନେ ଟିକେ ପ୍ଲାନ୍ ଥିବ ଯଦି କାଲି ପଅରଦିନ ଭିତରେ ଛଣାଛଣି କରିବି ବୋଲି ତାହେଲେ ମ ମଟର ତରକାରୀ ଟିକେ ଅଧିକା କି କରିଦେବି। ରଖିଦେଇଥାଏ ଫ୍ରିଜରେ ଶୀତ ଦିନେ ଟିକେ ରହେ ବିି ଯେମ ସେ ଖାଦ୍ୟ ଗୁଡାକ ଟିକେ ରହେ। ଏତେ ଖରାପ ହୁଏନି ଆଉ ଏ ଖରା ଦିନେ ରୁହେନି ତାପରେ ଲାଇନ ଅପଡାଉନ ହୁଏ। ଆଉ ତାପରେ ରଖିକି ଖାଇବାକୁ ବି ଡରମାଡେ କାଳେ ପେଟ ଗ୍ୟାସ ହେଇଯିବ ପେଟ କାଟିବ। ସେଥିପାଇଁ ଡର ଲାଗେ ମୁଁ ସେଥିପାଇଁ କ ହଁ ସେ ଖରାଦିନେ ମୁଁ ଯାହା କରେ ଫ୍ରେଶ ଖାଇବୁ ଭାଇ ଇଏ କରିଦ ବେଶୀ ଦିନ ଆଉ ଯଦି ଦିନର ବଳି ଯାଇଛି ତାକୁ ସେଇ ଦିନ ରାତିରେ ସାରିଦବା ଆଉ ତା
ସେଇଦିନ ତା ପରଦିନକୁ ରଖନି ହଁ।
ନା ମୁଁ ରଖନି ମତେ ଆଉ ମାନେ ଇଏ ହୁଏନି କିନ୍ତୁ ଅଟା ଚକଡା ମୁଁ ଜାଣିଛି ସମସ୍ତେ କୁହନ୍ତି ରଖନ୍ତିନି କିନ୍ତୁ ମୋର ବଳିଯାଏ ଅଟା ଚକଡା ରହି ଅଟା ଚକୁଟା ମାପରେ ହେଇପାରିବନି। କସ୍ମିନ କାଳେ ହବନି ତାପରେ ମୁଁ ରାତିରେ ଅଟା ଚକୁଡିଲାବେଳେ ପୁଅକୁ ଯଦି ଟିଫିିନ ତାପର ଦିନ ଥିବ ମୁଁ ଜାଣିକି ଟିକେ ଅଧିକା କି ଚକୁଟି ଦେଇଥାଏ କାହିଁକିନା ସକାଳୁ ସକାଳୁ ଟାଇମ୍ ହବନି ତାକୁ ଚକଡ଼ା ଚକୁଡ଼ି କରିକି ତାକୁ ପୁଣି ରେଡି କରେଇକି ଦବା ପାଇଁ। ତ ଚକୁଡିକି ଟିକେ ରଖି ଦେଇଥିଲେ ହଁ ତ ମୁଁ ଠିବି ମାନେ ଆଗ ଫ୍ରିଜରୁ କାଢ଼ିକି ସେଟାକୁ ଥୋଇଦେଇଥାଏ ଟିକେ ଥଣ୍ଡାଟା କମିଗଲା ପରେ ମୁଁ ତା ଭିତରେ ଘଣ୍ଟେ କଣ୍ଟା ଲାଗେ କାମଧାମ ସାରିକି ଆସିବାକୁ ଆଉ ତା ଭିତରେ ହେଲା ବେଳକୁ ତା ଭିତରେ ତାକୁ ସାଙ୍ଗେସାଙ୍ଗେ ବେଲିଲି ଫଟାଫଟ ରେଡି କରି ତାକୁ ଟିଫିନ୍ ଦେଇଦିଏ।
ହୁଁ ହୁଁ ସେଇଆ କରିବେ ତାକୁ ଯେତେବେଳେ ବେଲିବେ ପରଟା ପାଇଁ ଆଉ ମଝିରେ ତେଲ ଦେଇଦେବେ।
ହଁ ସେଇଆ କରିବି ତାକୁ ତେଲ ଦେଇକି ଦେବି ଦେଖିବା କେତେ?
ହୁଁ ଚାରିିକର ତେଲ ମଝିରେ ଇ